ହାଲୋ
ହଁ
ହଁ କଣ କରୁଥୁଲୁ
ମୁଁ ଏଇଠି ବସିକି ଗପୁଥିଲି ଆଉ ସକାଳୁ ସବୁ କାମ ସାରିକି ଆଉ
ଆଉ ସକାଳୁ କଣ ଖାଇଛୁ ଆଜି
ସକାଳୁ ଆଜି ପୁରା ଯୋଉ ପତ୍ର ପରେ ଯ ରୋଲ କରେନି ସେଇଆକୁ କରିକି ଖାଇଛି ଆଉ
କେମିତି ରୋଲ କଲୁ ମ
ହେଇ ପତ୍ରକୋବି ପିଆଜ କ୍ୟାପସିକମ ଦେଇକି ସେ ସରୁ ସବୁ କାଟିଦେଲି ତାକୁ ଅଳ୍ପ ଟିକେ ତେଲ ପକେଇକି ତା ପରେ ଭାଜିକି
ତା ଦେହରେ ଟିକେ ଶୋଇୟାବିନୀ କି ଟିକେ ଗ୍ରାଇଣ୍ଡିଂ କରିଦେଇଥିଲି ଶୋଇୟାବିନୀ କଞ୍ଚା ଲଙ୍କା ଅଦା ରସୁଣ ଦେଇକି ତାକୁ ତା ଟିକେ ଶୋଇୟା ସଶ ଆଁ ସେଇଆଗୁ ବା ଚାଟ ମସଲା ଏଇ ଏଇଆକୁ ସବୁ କରିକି ହେଲା
ହୁଁ ହୁଁ
କରିକି ରୁଟି ଭିତରେ ପୂରେଇ ଦେଇକି ତାକୁ କରିଦେଲି ତାଙ୍କ ପୁଲା ନେଇକି ଗଲେ ଆମେ ବି ଖାଇଲୁ
ଆଉ ପିଲାଙ୍କ ପାଇଁ କରିଥିଲି ଆଜି ଅମୃତଭଣ୍ଡା ଆଳୁ ଯହ୍ନି ଫହ୍ନି ଟିକେ ପକେଇକି ହୁଁ, ଭାତ ଗୋଳେଇକି ଦେଲି ସେ ଦି ଜଣ ଖାଇକି ଗଲେ। ଆଉ ନେଇକି ଯାଇଛନ୍ତି ଟିଫିନ୍ ରେ ସେୟାକୁ ଆଉ।
ଓ ହୋ ଆଉ ତୁମେ ଯୋଉ ସେଇ ଚା ଫାହା ଆଉ ପିଉନୁ ବୋଧେ ତୁ?
ନା ପିଉଚି ନା ତ ଖାଇକି ଚାହା ଟିକେ ପିଇବି ଚାହା ନ ପିଇଲେ ସକାଳୁ ଟିକେ ଭଲ ଲାଗେନି ଦିନ ଯାକ ପିଏନି, ଏଇ ସକାଳେ ଟିକେ ନ ପିଇଲେ ଭଲ ଲାଗେନି।
ଆଉ ତୋ ସ୍ଵାମୀ କଁ ଖାଇଛନ୍ତି ସକାଳ?
ତାଙ୍କର ଯଉ ବତୁରାଏ ଯୋଉ ବୁଟ ଫୁଟ ପକେଇକି ବତୁରାଏ ସେଇ ପାଣି ଟାକୁ ପିଅନ୍ତି। ତାପ୍ ରେ ସିଆଡୁ ଯାଇଁକି ଆଇଲେ ଯେମତି ତାଙ୍କୁ ଟିକେ ଛତୁଆ ଗୋଳିକି ଦେଲି, ତାପରେ ମୁଁ ଗାଡି ଟା ନେଇକି ଯାଇଥିନି ଆଜି ମାମାକୁ ଆଣିବାକୁ ତା ସ୍କୁଲୁ। ସେଇ ଯୋଗୁ ଗାଡି ଯାଇଥିଲି ତେଲ ପକେଇବାକୁ ହେ ଫୁଟିଲା ଭଳିଆ ତେଲ ପକେଇବ ଆଉ।
ଆଜି ତ ମାମା ଗଲା ବେଳୁକୁ ବର୍ଷା ହଉଥିଲା ନା?
ଝିପି ଝିପି ହଉଥିଲା ତାପରେ ଯେତେବେଳେ ନନା ଫେରିଲେ କେଡେ ଜୋରେ ବର୍ଷା।
ହଁ କିନ୍ତୁ ଏଇପଟୁ ଝି ଝିପି ଝିପି ଯେତେବେଳେ ହଉଥିଲା ଆମ ଏପଟେ ଜୋର୍ ରେ କୁଟୁଥିଲା ବର୍ଷା ଯେତେବେଳେ ଏଇଠୁ ଟିକେ ଯାଇଥିବେ ବୋଧେ ବର୍ଷା କୁଟିଚି। ତମ ପଟୁ ଟିକେ ଝିପିଝିପିଇ ହେଇ ଯାଇଛି ଆଉ।
ହଁ ପରା ଇଏ ଗୋଟେ ଅଭୁତ ଧରଣର ଏଠୁ ଉଠୁକି ଯିବି ସେଠିକି ଜୋରେ ଆଇଲା ବେଳକୁ ଫେରିଲା ବେଳକୁ ଭାରି ଜୋରେ ବର୍ଷା ହଉଥିଲା। ଆଉ ଇଏ ତ ଝରି ପୋକ ତ ଏତେ ପୋକ
ଓହୋ କହନା କାଲି ଆଉ ପଅର ଦିନ ଦି ଦିନି କାଳ ଆମର ସେ ବାହାର ଲାଇଟ୍ ଟା ଲାଗେ। ପଅରଦିନ ମୁଁ କବାଟ ଖୋଲିଦେଲା ବେଳକୁ ଯେମତି ମାନେ ସେଠି ଆଉ କିଛି ମାନେ ଚଉରାଠୁ ଆଉ ସେ ଯୋଉ ଆମର ପୁରା ଟୋଟାଲ୍‌ ବାହାର ଟା ମତେ ଆଉ ଗୋଟେ ପାଦ୍ ପାଦ ପକେଇଆକୁ ଜାଗା ନାହିଁ ମାନେ ଏତିକି ମୋଟାରେ ଯେମିତି ଉଞ୍ଚାରେ ଯେମତି ଗୋଟେ କୁଣ୍ଡରେ ଏଇ ଝରି ପୋକ।
ସିଏ କେମିତିଆ ଗନ୍ଧ ହୁଏନି ଖାଲି ଆଇଁ ଆଇଁସିଣିଆଁ ଗନ୍ଧ ହୁଏନି।
ହଁ ଆଉ ଚାରିଆଡେ ଖାଲି ଯେମିତି ପୋକ ଗୁଡା ଏମିତି ସଲିଲା ଭଳିଆ ଖାଲି ତାର ନଥାଏ କି? ମୁଁ ସେଥିଲାଗି ବା କାଲି ବାବା କଣ କରିଛନ୍ତି ଲାଇଟ୍ ବନ୍ଦ କରିଦେଇଛନ୍ତି। କାଲି ଲାଇଟ୍ ବନ୍ଦ କରିଦେଲାବେଳୁକୁ ଆଜି ଦେଖିଲା ବେଳୁକୁ ପୋକ ସବୁ ତାଙ୍କ ଘର ଆଡେ ସବୁ ପଡିଛି କେହି ପୁଅ ବେଶି ନାହାନ୍ତି ଦି ଚାରଟା ପଡିଥିଲେ। ପୁରା ଦି ଦିନି କାଳ ଏମତି କୁଣ୍ଡେ କୁଣ୍ଡେ ମୁଁ ଖାଲି ବାଲ୍ଟି ପାଣି ଆଣିକି ତାଙ୍କୁ ଧୋଇଛି।
ହଁ ବା ଏତେ ପୋକ ଯେମତି ତାଧିରୁ ମେଞ୍ଚେ ମେଞ୍ଚେ ଗନ୍ଧ ଭାରି ବିରକ୍ତ।
ଆଜି ଭାବିଥିଲି କେ ସଜନା ଶାଗ କହୁଥିଲୁ ଆଣିଥାନ୍ତି ବାଛିଥାନ୍ତି ବର୍ଷାକୁ ଯିବା କୁ ଇଚ୍ଛା ହଉନି ମୋ ମୁଣ୍ଡ ଫୁଣ୍ଡ ଓଦ୍ ଦା ହେଇଗଲା।
ଆଉ ବର୍ଷା ତ ମୁଁ ପରା ଠାକୁର ଘରେ ପୂଜା କରୁଥିଲି ମୁଁ ଯେତେବେଳେ ସୂର୍ଯ୍ୟଙ୍କୁ ପାଣି ଦିଏ ସକ୍ କାଳୁ ଆଗ ଟିକେ ପାଣି ପୂଜା କରେ। ପାଣି ଟା ଦିଏ ମୁଁ କହିଲି ହଁ ମ ପୂଜା ଭୋଗ ଦେଲା ପୂର୍ବରୁ ଟିକେ ପାଣି ଟା ଦେଇ ଦେଇକି ଆସିକି ଭୋଗରାଗ ଦିଏ। ଆଜି କଣ କରିଚି ଠିକି ପାଣି ଦବାକୁ ଏତେବଳ ଲାଗିଥିଲା ବର୍ଷା କୁଟିଲା ଯେ ବର୍ଷା ଝିପି ଝିପିରେ ମୁଣ୍ଡ ଗୁଡା ଡେଲି ଧୋଇଲାରୁ ଥଣ୍ଡା ହବ ନା ଆଉ? ପୁଣି ବର୍ଷା ଝିପି ଝିପି ରେ ସୂର୍ଯ୍ୟଙ୍କୁ ପାଣି ଟେକିଲି ଆସିକି ଏଠୁ ପୂଜାପୂଜି କରିକି ତଳୁକୁ ଆସିଲି ହାରି ଯେତେ ବର୍ଷା ହେଲେ ବି ଟିକେ ଝାଳ ଭୋଇଯାଉଚି ନା ଏଠି ଏତେ ବଳହେଲାଣି ବି ଗୁଗୁଳି ହଉଛି। ହୁଁ, ଝାଳରୁ ବୁଡିକି ଟିକେ ଆସିକି ଏସିିରେ ବସି ପଡିଥିଲି। ଆଉ ଧିପଅର ପାଇଁ କଣ ରୋଷେଇବାସ ଆରମ୍ଭ ହେଲାଣି ନା ନାଇଁ?
ହଁ ଆମର ଏଇ ଝୁଡୁଙ୍ଗ ଆଳୁ ପଡି ଜହ୍ନି ଫହ୍ନି ପୋଡି ଯାଏ। ଝୁଡ଼ୁଙ୍ଗ?
ହଁ।
ବଡି ଆଉ ଜହ୍ନି ଫହ୍ନି ପଡ଼ିକି ସବୁ ଆମର ଟିକେ ରାଇ ହବ। ଆଉ ୟାଙ୍କର ପିଲାଙ୍କର ଅଣ୍ଡା ଝୋଳ ଆଉ।
ଅଁ ହଁ।
ତମର?
ଆମର ବି ସେଇ ମୁଁ ବାବାଙ୍କୁ କହିଲି ସବୁବେଳେ କଣ ଆମର ଖାଲି ମାଛ ମାଂସ ଗଡା ଖାଇବାକୁ ଭଲ ଲାଗୁନି। ବହୁତ୍‌ ଦିନି ହେଆଣି ଅଣ୍ଡା ଖାଇନେ ଟିକେ ଅଣ୍ଡା ଆଣ ତରକାରୀ କରିଦବା। ଆଉ ପୁଅ ପାଇଁ ଟିକେ ପନିର ଆଣିଥା ଯେ ତାର ଟିକେ ଦେଖିବା ତାର କାରୀ କରିଦେବି, ଉଁ ଶହେ ଖଣ୍ଡେ ଆଣ ପଛେ ତାର ସେ ତ ଜଣେ ମଣିଷ ଖାଇବ ଆହିଁ ଆଉ ତରକାରୀ କରିଦେବି ନହେଲେ ତାକୁ ଟିକେ ବିରିୟାନୀ ଭଳିଆ କରିଦେବି ସେ ଖାଇଦବ ଭାତ ଅଛି ଏମତି କହିଲି। ସିଏ କଣ କରିଚନ୍ତି ନା କାଲିଠୁ ପନିର ଆଣିକି ସେ ଗାଡି ଭିତରେ ଥୋଇଚନ୍ତି। ହୁଁ।
ଏ ହେ।
ମୁଁ ତାଙ୍କୁ ଅ ମୁଁ କହିଲି ଆଣିବାକୁ ସେ ରାତିରେ ଆସିଲେ ଅଣ୍ଡା ଟା ଥୋଇଲେ କ୍ଷୀରଟା ଦେଲେ ମତେ ଆଉ ମୁଁ କହିଲି ବୋଧେ ପନିରି ବୋଧେ ଆଣିନାହାନ୍ତି ଆଉ। ଆଉ କି ଆଣିକି ଫ୍ରିଜ ରେ ଥୋଇ ଦେଇଛନ୍ତି ମୁଁ ଆଉ ଭାବିନି ଆଉ କିଛି ମୁଁ ସ କାଳୁ ଯେତେବେଳେ ପନିର ଟା ଅଣିନଥିଲ କି? ନାଇଁ ହେ ତୁ ମନେ ପକେଇଲୁନୁ ମୁଁ ଗାଡିରେ ରହିଯାଇଛି ମୁୁ ବୋଲି ପ୍ରାୟ ତ ଗୋଟେ ଗୋଟେ ଜିନସ କହେ ତମେ ଆଣନି କୋଉ ଦିନ ସକା ତଳେ ଯାଇକି ପୁଅ ମୁ ଆଣିବି। ଆଉ ବୋଧ କ୍ଷଣିବ ହେଲା ଆଣି ନାହାନ୍ତି ବୋଧେ ଆଉ ନହେଲେ ତ ଦେଇଥାନ୍ତେ କି କଣ। ଆଉ ଯଦି ବଳକୁ ପାଣି ବାହାରି ପଡିଛି ତାକୁ ଫ୍ରିଜ ରେ ଥୋଇ ଦେଇଛି।
ଅ ହୋ ଅ।
ଆଉ ଯଦି ଟିକେ ଆମ୍ବିଳା ହେଇଥିବ କଣ କହିଥିବ ମୁଁ କହିପାରିବିନି କିନ୍ତୁ ଗାଡି ଭିତରେ ସେମିତି ଥିଲା ସେ।
କିଛି ଖରାପ ହେଇନଥିବ ଯେ ପାଗ ଟା ବର୍ଷା ଥିଲା ନା
ହଁ ପାଗଟା ବର୍ଷା ହଁ। ମେନ କଥା ସି କଣ ବହୁଳେଇ ଥିଲେ ଅଲଗା କଥା ସେ ଡିକି ଭିତରେ ରଖି ଦେଇଛନ୍ତି। ଟିକେ ସ୍ମେଲ କରୁଥିଲା ଦେଖିଁ ଆଁ
ହଁ ଚଳିିବ ତାକୁ ଟିକେ ଧୋଇ ଦେଲୁନୁ ନହେଲେ।
ହୁଁ ନା ତାକୁ ଫ୍ରିଜ ରେ ଥୋଇ ଦେଇେଇଛି ତା କଲା ବେଳକୁ ଏଇନା କିଛି କରିନି ଆରମ୍ଭ କରିନି ରୋଷେଇ। କାରଣ ହେଲେ ଅଣ୍ଡା ଟିକେ ସେଇ ଗ୍ୟାସ ଟା ଛୋଟ ଗ୍ୟାସ ଟା ଟିକେ ଧୀରେ ଧୀରେ ଜାଳ ପୁର ଯେ ସେଇଠି ବସି ଟିକେ ଅଣ୍ଡା ତରକାରୀ ଏଇନା କରିକି ସାତ ବାବାଙ୍କୁ କାଲି କାକୁଡି ପିଆଜ ପକେଇକି ସାଲାଡ ଟିକେ କରିଛି ଲେମ୍ଵୁ ଫେମ୍ବୁ ଦେଇକି ତାଙ୍କୁ ଖାଇବାକୁ ଦେଇକି ଆଉ ସେଇଠି କଣ ଟିଫିନ ନେବେ ତାଙ୍କ ପାଇଁ ଟିଫନ୍ କରିବି ସେଠୁ ବାହାରେ ଯୋଉ ଅଣ୍ଡା କରିଛି ସେ ଠି ସବୁ ଭଲରେ ସର୍ପ ଫର୍ପ ପକେଇକି ଧୁଆ ଧୁଇ କରିବି ଆଉ ଏପଟେ ତ ଗ୍ୟାସ ଫ୍ୟାସ୍ ପୋଛି ଦେଇଛି ତାପରେ ଠିକ ଏଗାର ଟା ବେଳକୁ ତା ଲାଗି ଟିକେ ଯାହା
ଏ ପନ ପନିର ଟା ଯେତେବେଳେ କରିବୁ ତାଟେ ଫ୍ରିଜ ତାଟିଆ ରେ ରଖି ତାକୁ ଟିକେ ପୁଡେଇକି ଧୋଇଦବୁ।
ହଁ ହଁ।
ଯହା ଇଏ ଜିନିଷ ଟା ଥିବ ବାହାରି ପଡିବ।
ହୁଁ ସେଇଆପ ତାକୁ ଟିକେ କରିବି ଯାଇକି ଏଗାରଟା ବେଳକୁ ଆରମ୍ଭ କଲେ ଠିକ ବାରଟା ବେଳକୁ ସରିବ ସେ ଖାଇବ ଏଗାରଟା ସାଢେ ଏଗାରଟା ବେଳକୁ ଆରମ୍ଭ କରିବି ତାକୁ ତ ପୁଣି ଆଁ
ତାର ସେମିତି ତରକାରୀ କରିଦବୁ ନା ଯୋଉ ଚିଲି କରୁ
ମୁଁ ଭାବୁଛି ତରକାର ନା ଚିଲି ନା ସେ ଛୋଟ ପନିର ନା ଶହେ ଖଣ୍ଡେ ପନିର। ତାକୁ ତରକାରୀ ବି କରିଲେ ଭଲ ଲାଗିବନି ତାକୁ ମୁଁ ଭାବୁଛି ଅରୁଆ ଭାତ ମୁଠେ ଅଛି ଆଉ ମୁଠେ ରାନ୍ଧିଦେବି ତା ଦେହରେ ଟିକେ ଗୋଳେଇଦେବି ସେ ତାର କରିଦେବି ଖାଇଦବ ଆଉ କଣ କରିବା।
ଓହୋ ଯୋଉ ବିରିୟାନୀ ଭେଳିଆ କରିଦବୁ।
ହଁ କରିଦେବି ସୋୟାବିିନ ଦିଟା ବତୁରେଇଚି ଆଉ ତା ଦେହରେ ଟିକେ ପକେଇଦେବି ପିଆଜ ଟିକେ ଶୋୟାବିନି ସେ ପନିର ଖଣ୍ଡେ ପକେଇଦେଲେ ସେ ତାର ଖାଇଦବ ଆଉ ପିଲା ଲୋକ ତ ଖାଉନି ଆଇଁଷ ଟିକେ ପନିର ତ ସଫିସେଣ୍ଡ ଖାଉ ଟିକେ ହେଲା।
ହଁ ସେଇୟା କରିବୁ ଆଉ।
ହଁ। ରାତିରେ କହୁଥିଲେ କଣ ବାହାଘର ଭୋଜି ଅଛି ସେ ଯୋଉ ମୁଦୁଲିିବାବୁ ଯୋଉ।
ହଁ ହଁ।
ସେଇ ଡାକ୍ତ ମୁଁ କହିଲେ କହିଲେ କହୁଥିଲ ଯିବି ଚଣ୍ଡକୁ ନେଇକି ମୁଁ ଏଇ ଯୋଉ ବର୍ଷା ହଉଛି ଚଣ୍ଡ ତ କେବେ ଯିବନି ହେଲୋ। ଆଉ ସେ ହାଁ
ହଁ ସେଇୟା ନୁହଁ ଆଉ କଣ?
ଯିବନି ତାରେ ମୁଁ ତାଙ୍କୁ ପଚାରିଲି ସେ ନା ସିଏ ସବୁ କରିଥିଲେ ତ ହଁ ଆଉ ସେ କହିଥିଲେ ମୋର ତ ବାହା ବ୍ୟସ୍ତ ଭିତରେ ମନ ରହିବନି। ଆଉ ବାହାଘରକୁ ଆସିବ ଏଇ ଜାଗାରେ ହଉଚି। ମୁଁ କହିଲି ଯେତେ କହିଲେ ବି ଆଉ ଥରେ କହିବେ କି କାର୍ଡ ଟେ ଦେଲେ ଯିବ ନା। ହଁ ହାଲୋ। କହିଦେଇଥିଲେ।
ହଁ ସେ କହିଥିବେ ତା ନାଙ୍ଗ ବ୍ୟସ୍ତ ଭିତରେ ଏତକ ଯେଦି କହିଛନ୍ତି ପୁଣି କଣ କହିବି ଯିବା କଥା ଯିବେ କଥା କତକି ଯିବେନି ଆଉ କଣ।
ହଁ ମୁଁ ନାଇ ନାଇ ମୁଁ ସେଇଆ କହିଲି ମୁ କହିଲି ବର୍ଷା ହବ ଯିବନି ଯିବନି ଏମିତି ନୁହଁ ଯେ ଖାଲି ସିଏ କରିଦେଇଥିଲେ ବୋଲି ବାଧ୍ୟ ବର୍ଷା ପବନରେ ଦୌଡିବ ମୁଁ ସେ କଥା କହୁଛି। ବୋଧେ ନାହିଁ ନ କହିଛନ୍ତି ବି ଆଉଥରେ ନାହିଁ କିନ୍ତୁ ଯଦି ଯିବ ହ ସେ ସିଏ ତାଙ୍କର ସିଆଡୁ ସିଆଡୁ ଯଦି ଯିବେ ଯିବେ। ତାଙ୍କ କଥା ମୁଁ କହିପାରିବିନି ହି ଅଫିସ୍ ରୁ ଆସିକି ଘର
ହଁ କହୁନୁ।
ଏଲେ ଅଫିସ ରୁ ଆସିକି ଯେଦି ଘରୁ ସନ୍ଧ୍ୟା ବେଳେ ଯେଦି ବର୍ଷା ବର୍ଷା ନ ହଉଥିବ ଅଡା ସାତଟାଆ ଟା ବଳକୁ ବାହାରିକି ସେ ତାଙ୍କର ଯିବେ ନହେଲେ ନାଇ ମୁଁ ତ ପୁଣି ଆଗୁରୁ କ୍ରିପ୍ ପେୟାର୍ ଥିବି ନା ନାଇଁ କଣ କରିବି ବେଲିିକା ସେଇଥିଲାଗି ହୁଁ ହେଥିଲାଗି ତାର୍ ଟିକେ କରିଦେଲେ ସେ ତାର୍ ଦିଓଳି ଖାଇଦବ ମତେ ତ ଆମେ ତ ଆଇଁଷ ଖାଇବା ଲୋକ ଆମେ କାମ ମୋର ଏଇନା ଗୋଟରେ ଥର ଅଣ୍ଡା ଖାଇଦେଲି ରାତିକୁ ମୋର କିଛି ନାହିଁ ରୁଟି କ୍ଷୀର ହେଲେ ମୁଁ ଖାଇଦେବି।
ଓହୋ ଏପରା ନହ ଆମେ ସ୍ୱାମୀ ସେମତି କହୁଥିଲେ। ହେଲେ ଆଉ ରୁହି ମାଛ ଖାଇବାକୁ ଇଚ୍ଛା ହଉନି ମଞ୍ଜି ଫଞ୍ଜି ହେଇଯାଇଛନ୍ତି। ଆଉ ଛତୁକୁ କଣ ନେଇ ଆସିବା ଖାଇଦବା। ସେଇଠୁ ସାନ ଜାଗାରେ ରହି ନାହିଁ। ଆଇଁଷ ଦିନ ଆଇଁଷ ଖାଇବା। ଆଉ ଅନ୍ୟ କଥା ବି
କାଇଁକି ଆଇଁଷ ଦିନ ସିନା ତମେ ଖାଇବ ତମେ ମାନେ ତ ଖାଇଥାନ୍ତ ନା ନାଇ କାଇଁ ବେକାର ଆଇଁଷ ଆଣୁଥିଲ।
କହିଲେ ପରା ରବିବାର ନହେଲେ ଆଣିଦେବେ।
ହଁ ରବିବାର ହେଲେ ସମସ୍ତେ ଖାଇବେ ଆଉ କଣ ଏଇଆ ତ ଆଉ କଣ?
ଆପଣ? ଏମିତି ତ ଆଉ କଣ କଥା।
ହଁ ମୋ କହିଆ କଥା ଯଦି ଯୋଉଦିନ ଆଣି ଦେଇଥାନ୍ତେ।
ସିଏ କହୁଥିଲା କହିଲା ଆଉ ନାଇ ଏବେ ଦେଖିଆ ଛତୁକୁ ବନେଇକି ଖାଇବା ସାଧା ଖାଇବା। ହେ ସେମତି ଆଁ ହାଲୋ।
ପା ଭଜା ଭଲଲାଗୁନ ଖାଇଦେ ଆଉଏଇଖା
ତାଙ୍କର ବି ଆଇଁଷ ଖାଇବାକୁ ଇଚ୍ଛା ନଥାଏ। ଆଉ ଇଏ କହିବେ ଇଏ ପୁଣି କଥା ରହିବ। ଉଁ। ଯୋଉଦିନ ଯେତବେଳେ ତାଏଲେ ଡାଲି କରି ଉମ୍ ଉଁ ଦିଅ ନହଲ
ହ
ହ୍ୟାଲୋ ହ୍ୟାଲୋ।
ହଁ ବା ଶୁଣୁଚି। ହଁ ହ୍ୟାଲୋ।
କରୁଚି। ଆଉ ଶୀଘ୍ର ହେଲା ଯେ ଏଇ ଅଣ୍ଡା ତରକାରୀ ଭାତ ଆଉଣ ପିଲାଟା ଆଇଁଷ ନ ଖାଇଲେ ହଉନି।
ହୁଁ।
ସେଟା ଅନଲାଇନ୍ ରେ ସବୁବେଳେ ଖାଏ ଏଇ ଜିନିଷ ସବୁ କଥା ଆଉ। ଆଜି ତମର ଯୋଉ ଆଜି ପୁଅର ପରା କଣ ଦିନ ଯାକ ପରୀକ୍ଷା ଅଛି।
ହଁ ଆଜି ବା କଣ ଛଅ ଘଣ୍ଟା ପରୀକ୍ଷା କହୁଥିଲା।
ଅହ।
ସିଏ ତାଙ୍କର ଯାହା ପଢଉଛନ୍ତି ପରୀକ୍ଷା ଇଚ୍ଛା କରୁଛନ୍ତି ନା ମଝିରେ ମଝିରେ ଆଉ ସିଏ କହିଲେ ଯେ ମୁଁ କହିଲି ଯ ସିଏ କହିଲେ ତମେ ସ୍କୁଲରୁ ଛୁଟି ନେବ କି ନ ନେବ ସେଇଟା ତମ ଉପରେ ନିର୍ଭର କିନ୍ତୁ ପରୀକ୍ଷାଟା ତାଙ୍କର ଯେଉଁଦିନ ଦି ଦିନି କରିବି ଆଜିକାଲି
ଓହୋ ଇଏ ପୁରା ତାଙ୍କର ଯେମିତି ଦେଛନ୍ତି ଯେ ଆଜି ସନ୍ଧ୍ୟା ବେଳେ ସବୁ ପକ ନାନକ ହାତରେ ପଠେଇବା
ହ
ଆଉ ଆଜି ପଇସା ସମବାର ଯେ ଖାଲି ହିସାବ କରିୁଥିଲ ପଇସା ଅସ ଦିହଜାରେ ଖଣ୍ଡେ ଦେବାକୁ ପଡିବ ଏଇନା। ଦି ଜଣଙ୍କର ଉଁ ପଡ଼ିବ ଯେ କିନ୍ତୁ ଏଇଆ ହୁଁ ମାନେ ପଇସା ଦିଆ ହଉଛି କିନ୍ତୁ ଯେମତି ହାଡ ପଡିଗଲା ଭଳିଆ ଲାଗୁଛି କଣ। ହଁ ଯୋଉ ଯାଉଛନ୍ତି। ପିଲାମାନେ ପଢିବାକୁ ଏ ପର୍ଯ୍ୟନ୍ତ ମୁଁ ସେୟା ଭାବୁଛି। ଭାବିଲି ଆ ପ୍ରକୃତରେ ମାନେ ସେ ସାରଙ୍କ କଥାରେ ତାଙ୍କର ସେପଟ ସ୍କୁଲରୁ ଆଣି ଦେଲି ଏପଟକୁୁ ହାଲ
ହଁ ବରା ମତେ ବି ବହୁତ ବାଧୁଛି ମୁଁ ଖାଲି କହିପାରୁନି ଆଉ ଯୋଉ ଡେସ କଥା କାଲି କହୁଥିଲି ମୁ କହିଲି କହ ମୁଁ ଡ୍ରେସ କହୁଥିଲି ଭାବିଲି।
ହଁ ହାଲ।
ହ
ହଁ। ହ୍ୟାଲୋ।
ହଁ ହଁ।
ଇ ଦି ଜଣଙ୍କର ଏନା ଯାଇ ଯାଆନ୍ତା। ଆଉ ଏଟି ଟିକା ଦେଖିଲା ବେଳକୁ ହଁ ପାଠ ପଢା ବି ଭଲ ହୁଅନ୍ତା କେମିତି ବି ଆରେ ସିଏ ଯଦି ଭଲ ପଢଉନାହାନ୍ତି ଖାଲି ମୋବାଇଲ ଫୋବାଇଲ ଦେଖିକି ପଢୁଛନ୍ତି। ମାନେ ଇଏ କୁଆଡେ ଆଉ ଅଲଗା ବାହାରେ କୁଆଡେ ଏମିତି
ନା ଆମ କିଛି ନାହିଁ ସେ ପିଲା ଆଚୁଆଲି